ହ୍ୟାଲୋ।
ହ୍ୟାଲୋ।
ହଁ କୁହ।
ଆଉ ତମ କଥା ଟା ଟିକେ ଧୀରେ ଶୁଭୁଛିି।
ଆଉ କୁହ କୁହ ଶୁଭିଲା।
ହଁ ହଁ ଶୁଭିଲା ଆଉ କଣ କରୁଥିଲ?
ଆସୁଛି ଆଡେ ବୁଲୁଛି ଆଉ।
ଓ ହୋଉ କଣ ଖାଇଥିଲ?
ନାଇଁ ଖାଇନି କିଛି। ଖାଇନି କିଛି ଆଉ। ତମେ କଣ କରୁଛ?
ଏ ମୁଁ ଏଇଠି ଗଛ ତଳେ ବୁଲୁଛି ଆଉ।
ଓହୋ ଆଉ ତମ ଆଡେ ଗଣେଶ ପୂଜା ଖବର କଣ?
ଗଣେଶ ପୂଜା ଆଗକୁ ଆସୁଛି ମୂର୍ତ୍ତି। ବାନ୍ଧିବା ପାଇଁ ମାଟି ଆଣା ହେଇଛି। ତାପରେ ମିସ୍ତ୍ରୀ ଆସିଲେ ନଡ଼ା ବାନ୍ଧିକି ମୂର୍ତ୍ତି ତିଆରି କରିବେ ଆଉ ଆଉ ତମ ଆଡ଼େ?
ହ ମାଡେ ହେଇନି କିଛି ଏ ପର୍ଯ୍ୟନ୍ତ ମିଟିଂ ବସିଲା ଆଉ ହବ ବୋଲି କଥା ହଉଥିଲେ ଦେଖିବା କଣ ହଉଛି।
ଅ ହଁ। ଆମ ଆଡେ ମୂର୍ତ୍ତି ବ ବନ୍ଧା ହବ ତାପରେ ମୂର୍ତ୍ତିକୁ ଖରାରେ ଶୁଖାବ ମେଢକୁ ମେଢକୁ ଖରାରେ ଶୁଖିଲା ପରେ ଆଗକୁ ଥିବ ଦି ଦିନ କଲର ଦିଆସିଯାଇକି ତାପରେ ସବୁ। ସଜାଯିବ ଆଉ
ଛୋଟ ମୂର୍ତ୍ତି ଛୋଟ ମୂର୍ତ୍ତି ହଉଛି ନା ବଡ ବିଜେପିରେ କଣ ଆସୁଛି।
କଣ?
ମୁଁ ଡିଜେ ଫିଜେ ବଡ ଡିଜେ ଆସୁଛି ନା ସେମିତି ଛୋଟ।
ହଁ ବଡ ଡିଜେ ଆସୁଛି ବହୁତ ଯୁବକ ମାନେ ଅଛନ୍ତି ଆମର।
ଆଉ ତମ ଆଡ଼େ କଣ କେମିତି? ପାଳନ କରାହେଉଛି। ହାଲୋ।
ହଁ।
ତମ ଆଡ଼େ କେମିତି କଣ ପାଳନ କରାହୋଉଛି।
ତି ମଧା ଯାଇ କଲର ଦିଆଯାଇ ତାପରେ ଠାକୁରଙ୍କୁ ସା ତାଙ୍କର ଯୋଉ ଯୋଉଁଠି ମୂର୍ତ୍ତି ରହିବ। ଏଠି ସଜା ଯାଇକି ଆରେ ସମସ୍ତେ ଛୋଟରୁୁ ବଡ ଲୋକ ସମସ୍ତେ ଆସିକି ଉପସ୍ଥିତ ରୁହନ୍ତି ପୁଷ୍ପାଞ୍ଜଳି ଦିଆଯାଏ। ପୁଷ୍ପାଞ୍ଜଳି ଦିଆସାରିଲା ପରେ ପ୍ରସାଦ ସେବନର ଆୟୋଜନ ହୋଇଥାଏ।
ତମ ଗାଁରେ କେତେଟା କେତେ ଜାଗାରେ ହଉଛି। ଯେ ଠାକୁର ପୂଜା ତ ଖାଇ
ଆମ ଆଡ଼େ ଚାରିରୁ ପାଞ୍ଚ ଜାଗା
ଆଚ୍ଛା। ସବୁଥିରେ ଡିଜେ ଆସେ ନା ନାଇଁ? କହିଲି ସବୁ ଠାକୁରଙ୍କ ପାଖକୁ ଡି ଜେ ଆସେ ନା ନାହିଁ?
ହଁ ଆଜିକାଲି ତ ଡିଜେ ନ ଆସିଲେ କିଛି ହବନି ଛୁଆ ତ ହେଲେ ଚାନ୍ଦା ଦିଅନ୍ତିନି। ଏ ରୁଷନ୍ତି ଏଥି ଯୋଗୁ ଡି ସବୁ ପ୍ରକାର ଡି ଡିଜେ ଆସେ ଭଲ ଭାବରେ ସୁରୁଖୁରୁରେ ମଧ୍ୟ ପୂଜାଟା ସମ୍ପୂର୍ଣ୍ଣ ହୋଇଥାଏ ଆଉ ତମ ଆଡ଼େ।
ନି ବସାଣି ଆଉ।
ଓହୋ ଝଗଡ଼ା। ହଁ ମଦ୍ୟପାନ କରୁଥିଲି। ମଦ୍ୟପାନ କରୁଥିବେ। ତେ ଯାହା କହିଲେ ବି ଆଜିକାଲି କିଏ ମାନୁଛି।
ହଁ ମଦ ପିଇଲା ମାନେ ତ ଗଲା ଆଉ।
ହଁ
ସରିଲା ମାଡ଼ ଗୋଲଟା ହେବାଟା ପକ୍କା।
ହଁ। ଆଉ କଣ ନୂଆ ଡ୍ରେସ କରୁ ଚୁ ନା ନାଇଁ
ହଁ ନୂଆ ଡ୍ରେସ ସେମତି କାଁ ଭାଁ ଆଉ କେତେବେଳେ ଯଦି କଉଥର ଗଲୁ କଲୁ ନହେଲେ ନାହିଁ ଆଉ।
ଓ ଆଉ କଣ ଖଡ ଖଡ ସବୁଚି।
ଏ ବା ନା କିଛି ହେଇନି ଯେ ବାଡିଟେ ଧରିଥିଲି ଯେ ସେଇଟା ଖଡ ଖଡ ଶୁବୁଚି ଆଉ।
ଅହ ଆଉ କଣ ଆଉ ନୂଆ ଡ୍ରେସ ପାଳ ଯୋଉ ପିନ୍ଧିକି ଯାଅ ଠାକୁରଙ୍କ କତିକି। ପାଠପଢ଼ା କଣ କେମିତି
ପାଠ ପଢା କଣ ସେମତି ପ୍ଲସ ଟୁ ସରିଲା ଆଉ
ଓହୋ ଆଉ ଇଞ୍ଜିନିୟରିଂ କରିବ ନା ନାଇଁ।
ନାଇଁ ମଁ ଇଞ୍ଜିନିୟରିଂ କଣ କରିବି।
ଆଉ
ଘରେ ବିଲ ଚାଷ କରିବା ଆଉ। ଆମ ଆଡେ ତ ବହୁତ ମେଢ ହୁଏ। ପ୍ରତ୍ୟେକ ସାହିରେ ମେଢ ଆଉ
ହଁ ତମ ଗାଁରେ କେତେ ଜଣ ଲୋକ ବସବାସ କରୁଥିବେ।
ଇ ପାଞ୍ଚଶରୁ ପାଞ୍ଚଶରୁ ଛଅଶହ
ପାଞ୍ଚଶହରୁୁ ଛଅଶହ ଛୋଟ ଗାଁଟି
ହଁ ଛୋଟ ଗାଁଟେ ଆଉ
ଆମଆଡ଼େ
ତମ ଆର ଗୋଟେ ସାହିଯାହା ଆମ ଆଡେ ଗୋଟେ ଗାଁ ସେଇଆ ଆଉ।
ଓହୋ ଆମ ଆଡେ ତ ଦିରୁ ତିନି ହଜାର ଲୋକ ବସବାସ କରନ୍ତି। ସବୁ ସାହି ରେ ନି ନିଜ ନିଜ ଭିତରେ ପ୍ରତିଯୋଗିତା ହୁଏ। କାହାର ମୂର୍ତ୍ତି କେତେ ଭଲ ଭାବରେ ତିଆରି ହୋଇଚି। ତମ ଆଡେ ସେମିତି କିଛି ହୁଏ ନା ନାଇଁ।
ହଁ ସେମିତି ଆମ ଆ ହୁଏ ଆଉ।
ଓହ ଆଉ ଖଡ ଖଟ ଟା ଟିକେ ବନ୍ଦ କଲେ ଭଲ ହୁଅନ୍ତା।
ଆଉ ଆଉ କଣ କୁହ।
ସେଇ ଗଣେଶ ପୂଜା କଣ କେମତି ପାଳନ ହୁଏ। ସେଇଆ ତ ପଚାରୁଥିଲି।
କାମ ହେଲାଣି ନା ନାଇଁ।
ହଁ ବିଲ ବାଡି କାମ ସରିଲାଣି ଏବେ ତଳି ଲଗା ଯାଇଚି।
ତଳି ଲଗେଇଲଣି।
ବର୍ଷା ଦିନ ଗଣେଶ ପୂଜା ଆସୁଛି। ମାନେ ବର୍ଷା ଦିନ ବର୍ଷା ହେଲାଣି ବର୍ଷା ହେଲାଠୁ ତ ତଳେ ଲଗାଯାଇ ଗଲାଣି
ଆମ ଆଡେ ତ ଖରା ଯାଇନି ଆଉ ବର୍ଷା କଥା କିଏ ପଚାରୁଚି।
ଓହୋ
ବର୍ଷା କଥା କିଏ ପଚାରେ।
ଓ ହୋ। ତୋମ ଅ, ଆଉ ତୋମ ବର୍ଷା ଖବର କଣ?
ଆମ ବର୍ଷା ତ ତୋମ ଆଡେ ବର୍ଷି ଯାଉଚି ଆଉ କଣ କରିବୁ।
ଓହୋ ଆମର ତ ବର୍ଷା ହେଲାଣି ତୋମ ଆଡେ ହେଇନି।
ନା।
ଓ ଠାକୁର ରାଗିଚନ୍ତି ବୋଧେ।
ତୋମ ଆଡେ ବ-ଆମ ବର୍ଷ ତୋମ ଆଡେ ବୁଲି ଯାଇଚି ବା ବୁଲି ବୁଲାକି ଆସିବା ଆମ ଆଡେ ଆଉ।
ଓ ମୌସୁମି ବାୟୁ ଆଉ।
ହଁ।
ଆଉ କଣ ମୁଁ କହୁଥିଲି ଆଉ ତୋମର କଣ କେମିତି ମାନେ ଠାକ ଗଣେଶ ପୂଜା ପାଳନ କରାଯାଏ?
ସେୟା ତୋମର ତ ଯାହା ଆମର ସେ ସେୟା ଆଉ ଖାଲି ତୋମର ମାଡ ଗୋଳ ହଉନି ଆମର ମାଡ ଗୋଳ ହଉଚି ଏତିକି ଫରକ ଆଉ।
ଆଉ କଣ କଣ ପ୍ରସାଦ ସେବନର କଣ କଣ ଆୟୋଜନ ହେଇଥାଏ? କୋଉ କୋଉ ପ୍ରକାର ଆଇଟମ୍?
ଭାତ, ଡାଲି, ଅରୁଆ ଅର୍ଣ୍ଣ, ଡାଲମା, ଖଟା, ପାସ, ମିିସ୍ଚର।
ହଉ ଆଉ ପୋଟଳ କରନି।
ନାଇଁ ପୋଟଳ ଆମ ମାଡେ ଖାଉନୁ।
ଓ ହୋ। ତୋମ ଣ୍ଡେ କଣ?
ମୁଁ କହିଲି ପୋଟଳ ଖାଇଲେ ଦାନ୍ତରେ ଲାଗିଯିବ ମଞ୍ଜି ପଶିଯିବ।
ଓହୋ ସେଥି ଯୋଗୁ ଖାାଉ ନାହୁଁ।
ହଁ।
ଆଉ କୋଉ କୋଉ କୋଉ ଖଟା କର?
କଣ?
କୋଉ ଖଟା କର? ଟମାଟୋ। ଟମାଟୋ ନା
ଓଉ ଓଉ ଖଟା।
ଓଉ ଖଟା। ହଁ ଟମାଟୋ ଆମ୍ବୁଲ ନଡ଼ିଆ କୋରା ହେଇକି ପଡ଼ିଥାଏ।
ଓ ହଁ ନଡ଼ିଆ କୋରା ଖାଉଚ ତାହେଲେ ତୋମ ଆଡେ।
ହଁ ଖଟା ଟା ଟିକେ ସ୍ବାଦ ସ୍ୱାଦିଷ୍ଟ ଲାଗିଥାଏ।
କିଚିଂ ଖାଉଛନ୍ତି ଆଉ।
ହଁ, ହଁ, ହଁ ପୁରା ଚୋବେଇ ପକଉଥୁବ, ପାରୁ ବାହାର କରିଦଉଥୁବ।
ହଁ ପାରୁ ନ ବାହାରିଲେ କଣ ମଜା ଲାଗିବ। ଖାଇବାକୁ।
ହଁ ସେଟା ତ ପୁରା ରସ ପୁରା ଚୁଚୁମି ପକଉଥୁବ।
ହୁଁ ଚୁଚୁମିଲା ଭଳିଆ ଚୁଚୁମୁ ଚନ୍ତି।
କଣ ମାନେ ଭୁଗ ଭୁଗ ରାଗରେ ମାନେ କଣ କଣ ପଡେ?
ଭୋଗ ରାଗରେ ନଡ଼ିଆ, କଦଳୀ ରାଶି ଲଡୁ ସେଉ ବୁନ୍ଦି ଏନ୍ତି ସବୁ ପଡ଼େ ଆଉ କଦଳୀ ଦହି ପଡେନି ଆମ ଆ
ହଁ। ଅ କିଏ ଖାଉଥୁବ ନ ଖାଉଥୁବ ଆନବା ତ ସେମିତି ମୋ ସାନ ଭାଇ ତ ଖାଏନି।
ଅ ହଁ।
ଏ ଟିକେ ଦହି ପହି ଖାଇଲେ ଟିକେ ଦହି ପହି ସମସ୍ତଙ୍କୁ ଦିଏ କିନ୍ତୁ ଖାଏନି।
ହୁଁ। ଦହି ବ୍ୟବସାୟ କରୁଚି ଆଉ।
ଓ ହୋ। ଖାଇଲେ ସରିଯିବ ନାଁ। ସେଇ ସେତିକି ଯଦି ସେ ବିକିଦବ ପୁଣି କେ କେତେ ଟଙ୍କା କମେଇ ଦେଲେ ସେ ପୁଣି ତା ପରିବାର ଚଳେଇବ ନାଁ।
ହଁ। ଏ ସି ଟେ କିଣିବି ଗରମ ହୋଉଚି ଆଉ।
ଅହୋ ଆମ ଆଡେ ତ ଆଡେ ବର୍ଷା ଏଆଡେ ବର୍ଷା ମୁଁ ଭାବୁଥିଲି ଗୋଟେ ଯୋଉ ଇନଭଟର ଗୋଟେ କିଣିଲେ ଭଲ ହୁଅନ୍ତା ଆ ଲା ବିଦ୍ୟୁତର ବୋହୁତ ଅସୁବିଧା ହଉ ସମ୍ମୁଖୀନ ହବାକୁ ପଡୁଚି ଟିକେ ପବନ ବର୍ଷା ହେଲେ କିଏ
ସୋଲାର ସ୍ ସୋଲାର ଲଗେଇ ଦୋଉନ
ସୋଲାର ଲଗେଇଲେ ବି ଆଜିିକାଲି କା ଯୋଉ ଆସୁଚି ସରକାରଙ୍କ ପାଖୁକୁ ପଳଉଚି ବିଦ୍ୟୁତ।
ଆଚ୍ଛା।
ଯାହା ହେଲେ ବି ସୋ ସୋଲାର ଲଗେଇଲେ ବି ହେର ଇନଭଟର ନ ଲଗେଇଲେ ପୁଣି ବିଦ୍ୟୁତଟାକୁ ସଞ୍ଚୟ କୋଉଠି କରିବୁ? ବେଟରୀ ଗୋଟେ ଦରକାରେ।
ଆଚ୍ଛା। ଆଉ କଣ କୁହ।
ଆଉ ତମ ଆଡ଼େ ବ ବର୍ଷା ପବନ ହେଲେ କଁ କା କାଟନ୍ତିନି ବିଦ୍ୟୁତ?
ଆମ ଆଡ଼େ ତ ପବନ ହବ ମାନେ ବିଦ୍ୟୁତ ସାଙ୍ଗେ ସାଙ୍ଗେ କଟା ହବ ଆଉ। ସେଥିରେ ହେଳା ନାହିଁ।
ଆଉ ଏ ଲୋକ ବିଦ୍ୟୁତ ବାଲା ପଇସା ନେଇ ଯାଉଚନ୍ତି କିନ୍ତୁ କାମ କରୁଚନ୍ତି କା
ପଇସା ନୋଉଛନ୍ତି ହାଡେ ହାଡେ କାମ କରୁଚନ୍ତି ଇଆଡ଼େ ସିଆଡେ ଆଉ।
ସବୁଠୁ ଏ ଏଇକି ଯୋଗୁ ତ ଓଡ଼ିଶା ପଛରେ ରହିଗଲା। କଣ କରିବା?
ଆଉ କଣ କୁହ।
ଆଉ ତମ ଗଣେଶ ପୂଜାରେ କେତେ ଜଣ ଛୁଆ ହୁଅନ୍ତି।
ପୂଜାରେ ସେଇ ଦଶରୁୁ ପନ୍ଦର ଜଣ ଛୁଆ ଛୋଟିଆ ଗାଁଟା ଛୋଟ ଛୁଆ
ଦଶରୁୁ ପନ୍ଦର ଜଣ ଆଉ କେତେ କେଲା ମେଢ଼ା ହୁଏ।
ମେଢ ପାଞ୍ଚ ଛଅ ହୁଏ ଆଉ।
ହଁ ପାଞ୍ଚ ଛଅ ମାନେ ଜଣ ଗୋଟେ ଗୁ-ଗୁ ଗୋଟେ ମେଢ଼ରେ ଯଦି ପନ୍ଦର କୋଡ଼ିଏ ଜଣ ହେଲେ ଆ ସେମିତି ହେଲେ ତ ଷାଠିଏ ଛୁଆ ଷାଠିଏ ଛୁଆ ପୁଣି କୋଉଠି ଅଧିକ କମ୍ ଥିବେ। ଶହେ ଛୁଆ ଆଉ ଯୁବକ ତ ନଥିଲେ କିଛି ହବନି।
ହଁ
ହଁ
ତାହେଲେ ରୁହ ଯାହା କଣ କରିବ ମୁଁ ଯ ରହୁଛି ଆଉ।
ହଉ ମୁଁ ତାହେଲେ ରହୁଛି।
ହଉ।
ହଉ ଆଉ ପରେ ବ କଲ୍ କରିବି ଆଉ।
ହଉ।
ହଉ।